ହଁ ଆଉ ଦେଇକି ତୁ ପାଠ ପଢୁଚୁ ଏମତି ଭଲ ମ ରଖ କଣ ଭଲ କଲେଜ ତତେ ମିଳିବ ଯେଦ ତୁ ନ ପାଠ ପଢିବୁ ତତେ ଭଲ କଲେଜ ମି ପଢେଇ କିଛି ହବ କି?
ହଁ। ନା।
ସେଇ ହିସାବରେ ଧ୍ୟାନ ରଖି ପାଠ ପଢ। ଏତେ କଷ୍ଟ କରିକି ବାପା ମା ତଙ୍କୁ ପାଠ ପଢୁଛନ୍ତି। ଯଦି ଭଲ ନମ୍ବର ନରଖିବ କି ଭଲ କିଛି ଗୋଟେ ନ କରିବ
ହଁ
ତାଙ୍କୁ ଦୁଃଖ ହବନି?
ହଁ ଆଉ ହୋଉଛି ମୋର ତ ବହି କି ନାହିଁ, ଯାହା ଖାଲି ଟେଷ୍ଟ ଉପର କଣ ବାହାରିଲାଣି?
ହଁ ଟେଷ୍ଟ ପେପର୍ ବାହାରି ନି ନା?
ବାହାର ସାରିଲାଣି?
ହଁ। କି ଟେଷ୍ଟବ ଆଣିବୁ, ମୁଁ ମୁଁ ତତେ କଣ କଣ ଦେଇଥିଲି କହିଲୁ?
ତୁ ମତେ ଦେଇସେଇଲୁ ଉ ଓଡ଼ିଆ ଯେଉଁ ଓଡ଼ିଆ
ହଁ ଓଡିଆ ତ ଆଉ
ଆଉ ହଉଛି ଦେଇଥିଲୁ ରାଜନୀତି ବିଜ୍ଞାନ।
ହୁଁ
ଆଉ ଦେଇଥିଲୁ ଏଇ ଦିଟା ମୋର ଥିଲା, ଆଉ ଅର୍ଥଶାସ୍ତ୍ର ର ଅଛି। ଏ ତିନିଟା ଅଛି।
ହଁ।
ଆଉ ତିନିଟା ବାକି ନାହିଁ ଆଉ।
ରାଜନୀତି ବିଜ୍ଞାନ ଉପରେ ତୁ କଣ ଜାଣିଚୁ କହିଲୁ?
ରାଜନୀତି ବିଜ୍ଞାନ କଣ ରାଜନୀତି ବିଜ୍ଞାନ ହଉଛି ଆମର ଏଇ ଦେଶ ତ ଦେଶ ବିଷୟରେ ଆଉ
ଆମ ଦେଶ ହଉ ବାହାର ଦେଶ ହଉ ଆମ ଦେଶ ବାହାର ହଁ ଆମ ଦେଶ ବାହାର ଦେଶ ସହିତ କେମିତିଆ ସମ୍ପର୍କ କେମିତିଆ ସମ୍ପର୍କ ରହିବା ଆବଶ୍ୟକ?
ହଁ। ଆଉ?
ଆଉ ଆମର କହିଲୁ ଆମ ରାଜନୀତି ବିଜ୍ଞାନ ର ଜନକ କିଏ?
ଆରିଷ୍ଟଟମ୍।
ହଁ, ସିଏ କୋଉ ଦେଶର ଥିଲେ ନାଗରିକ?
କଣ କହିଲୁ?
ସେ କୋଉ ଦେଶର ନାଗରିକ ଥିଲେ?
ନାଇଁ ଜାଣିନି ସେଇଟା, କୋଉ ଦେଶର ଥିଲେ? ହଁଁ, ହଁ, ଗ୍ରୀକ୍ ଦେଶ ରେ ଗ୍ରୀକ୍ ଦେଶର। ଗ୍ରୀକ୍ ଦେଶ ସାର୍ ବା ଆସିଛି ଗଣତନ୍ତ୍ର।
ହୁଁ, ଆଛା କହିଲୁ ଗଣତନ୍ତ୍ର ମାନେ କଣ ଲୋକ ମାନଙ୍କର ଶା ସନ ଯୋଉଠି କଣ ହୁଁ। ଯୋଉଠି କଣ ଲୋକମାନେ ତାଙ୍କ ହିସାବରେ ତାଙ୍କୁ ଯୋଉ, ଯୋଉ ଯୋଉ ମଣିଷ ଟା ଭଲ ଲାଗିବ ତାଙ୍କୁ କଣ ବାଛିବେ ଆଉ ସେ କଣ ହଁ ତାଙ୍କୁ ସେ ତା ତାଙ୍କୁ ସେ ଉ, ହୁଁ, ଆଉ କଣ କହୁଥିଲି ଏଇଟା ତ ଲୋକମାନଙ୍କର ଶାସନ ସେ ନିଜେ ନିଜକୁ ଶାସନ କରନ୍ତି। ବୁଝିଲୁ, ଆଗରୁ କଣ ରାଜା ମାନେ ଶାସନ କରୁଥିଲେ। ସେ ଏକାକି ଭାବରେ ଶାସକ ଥିଲେ, ସେ କଣ ତାଙ୍କ ଇଚ୍ଛା ଅନୁସାରେ ସେ ଶାସନ କରୁଥିଲେ।
ରାଜା ମାନେ ତାଙ୍କ ମାନେ ତାଙ୍କ ଇଚ୍ଛା ଯାହା ହବ ସେମିତି ମାନେ ଏ ସବୁ ଲୋକଙ୍କରେ ମାନେ ଇଏ କରୁଥିଲେ ଆଉ ଏବେ କଣ ସବୁ ତ ଓଲଟା ଗଲାଣି ଆଉ।
ହଁ ସେ ରାଜା ମାନେ କଣ ସମସ୍ତଙ୍କ ଉପରେ ଅତ୍ୟାଚାର କରୁଥିଲେ କିନ୍ତୁ ଏବେ କଣ ଲୋକମାନଙ୍କର ଶାସନ ଲୋକ ଲୋକ ମାନେ ଚାହିଁଲେ କଣ ତା ସେଇ ନିର୍ବାଚିତ ବ୍ୟକ୍ତିଙ୍କୁ କଣ ହଟେଇ ପାରିବେ, ତାଙ୍କ ସହ କଣ ତାକୁ ଇଏ ବି କରିପାରିବେ, ସାହାଯ୍ୟ ବି କରିପାରିବେ। ସେ କହିଲୁ ଏବେ କଣ ତମର ଏଠି ସବୁ ରାସ୍ତା ଫାସ୍ତା ବଢିଆ ହେଇଗଲଣି ନା।
ହଁ, ହଁ, ଏବେ ସବୁ ଡବଲ ଡବଲ ରାସ୍ତା ହେଇଗଲାଣି।
ହଁ, ଆଗରୁ କଣ ଥିଲା କି ଏବେ ସବୁ ଆମର ପରିବର୍ତ୍ତନ ହେଲାନି ନା ଆଗ ଅପେକ୍ଷା ବହୁତ ଆମର ଉନ୍ନତି ହେଲାଣି, ଆମ ଦେଶର, ଆମ ରାଜ୍ୟର।
ଆଉ ହଉଚି ଆ ତମର ଆ ତମ ଆଡ଼େ।
ଆମ ଆଡେ ବି ବଢିଆ ରାସ୍ତା ହେଇଗଲାଣିି, ଆଗରୁ କଣ ମାଟି ଉପରେ ଆମେ ଚାଲିଥିଲେ ପୁରା ବର୍ଷା ଦିନେ ପୁରା କାଦୁଅ ହେଇ ଯାଉଥିଲା। ପଚ ପଚ ହେଲେ ଏବେ କଣ ସବୁ ପିଚୁ ହେଇଗଲାଣି। ଆ ସେ କଣ ଟାଇଲି ନା କଣ ସେଟା କୁହନ୍ତି ସେଇ ଯୋଉ ପଡିିଗଲାଣି ଏବେ ମୋ ଇଟା ଭଳିଆ।
ହଁ, ହଁ, ମାମୁଁ ଘର ଆଡେ ଯେମତି ପଡିଛି।
ହୁଁ,।
ଆଚ୍ଛା, କହିଲୁ ରାସ୍ତାରେ ଗଲା ସମୟରେ ଆମକୁ କୋଉ ପଟରେ ଯିବା ଦରକାର।
ବାମ ପଟରେ।
କଁ ପାଇଁ?
ବାମ ପଟରେ କଣ କଁ ପାଇଁ ବେ।
ଡାହାଣ ସାଇଡ ରେ ବି ଆମେ ଯାଇପାରିବା।
ଏ ଡାହାଣ ସାଇଟରେ ଗାଡି ମଟ ର ଆଛା ବାମ ପାଟରେ କଣ ପାଇଁ ଯାଆନ୍ତି କହିଲୁ?
ନା ଦେଖ ଆମର ବି ଆମେ ଯଦି କଣ ସମସ୍ତେ ଯଦି ଯିବା ଆସିବା ସମୟ ରେ ଡାହାଣ ଡାହାଣ ପଟରେ ବି ଗଲେ ବି କିଛି ନାହିଁ।
ସେମିତି ତ ହଁ ସେମିତି ଗୋଟ ଗୋଟେ ରୁଲ ଅଛି ନା ବାଁ ପଟେ କଁ ପାଇଁ ଗୋଟେ ଯାଆନ୍ତି ମନ ପଡୁନି।
ଆମର ସାଉଥ କୋରିଆ ନା ନର୍ଥ କୋରିଆ ଗୋଟେ କୋଉଠି ଅଛି, ଆମର କଣ ଏପ ଆମର ସେପଟେ କଣ ରୁଲ ଅଛି ଆମେ ବାଁ ସାଇଡରେ ଯିବା ବାଁ ସାଇଡରେ ଯିବା ସମସ୍ତେ। ସେ ବାଁ ସାଇଟରେ ଯିବ ଯଦ ଆମେ ଯଦି ବାଁ ସାଇଟରେ ଯିବା ଆଉ ସେଏ ଡାଣ ସାାଇଟରେ ଯିବେ। ହେଲେ କଣ ଦୁର୍ଘଟଣା ହେବାର ଅଛି। ଆଉ କହନ୍ତ ରାସ୍ତାରେ ଯିବା। ସମୟରେ ଆମର କଣ କଣ ସତର୍କତା ଅବଲମ୍ବନ କରିବା ଦରକାର।
ଆଉ ଯିବା ସମୟରେ ମାନେ ଯଦି ଆମେ ଗାଡିରେ ଯାଉଛେ ତାହେଲେ ହେଲମେଟ ନିହାତି ପିନ୍ଧିବା। ଆମର ଓ ଆଉ ଗାଡିର ମାନେ ଯୋଉ କହଣ ସେ ଯଉ କାଗଜ ପତ୍ର ଥିବ। ଆଉ ହଉ ଯଦି କାର ରେ କିଏ ଯାଉଥିବ ସିଲ ସିଟ ବେଲ୍ଟ ଭିଡିଥିବ। ଆଉ ତାର ବି କାଗଜ ପତ୍ର ଥିବା ଦରକାର ଆଉ ମାନେ ଗାଡ଼ିଟା ଏତେ ସ୍ପିଡ଼୍ ବି ଚଲେଇବା ଦରକାର ନାହିଁ। ଧୀରେ ଧୀରେ ମାନେ ଯେତିକି ମାନେ ଯେତିକି ଅନୁସାରେ ଚଲେଇବା କଥା ସେତିକି ବି ଚଲେଇବା ଦରକାର ଆଉ ଅଧିକା ବି ଚଲେଇବା ଦରକାର ନାହିଁ ମାନେ ଏତେ ଜୋର ଚଲେଇବନି ଯେ ପୁଣି ଦୁର୍ଘଟଣା ହେବ।
ଆଉ ଟ୍ରାଫିକ ନିୟମ ବି ପାଳନ କରିବା ଦରକାର ଜାଣିଥିବୁ। ଆମ ଟ୍ରାଫିକ ନିୟମ କଣ ତର ଗୋଉଠି ଗୋଟେ ଅଛି କି ପଚାଶ ଯୋଉ ଆମର ସ୍ପୀଡ଼ରେ ଗାଡିଟା ଚଲେଇବା କଥା। ସେଇଠି ଅଛି ଏମିତିଆ ଆମେ ସେଠି ଆଉ ଶହେ ମାନେ ଚାଲିପାରିବେ? ଚଲେଇବା କଥା ନୁହଁ।
ଯେତିକି ଯେତିକି ମାନେ ଦେଖେଇଥିବ ସେତିକି ଅନୁସାରେ ଜିଆଁ। ଗାଡ଼ିଟା ଚଲେଇବ।
ଆଚ୍ଛା କହିଲୁ ବାଇକ୍ ଚଲେଇବା ସମୟରେ ଆମକୁ କଣ କରିବା ଦରକାର।
ହୁଁ ଆଉ କଣ କରିବା।
ହେଲମେଟ ପିନ୍ଧିବୁ ଆଉ କଣ ଇୟର ଫୋନ ହଉ କି ମୋବାଇଲ ବନବ କଉଥିରେ କଥା ହବା କଥା ନୁହ। ହୁଁ।
ସେଗୁଡା ବ୍ୟବହାର କରିବା ଅନୁଚିତ୍।
ଆଉ ଥରେ ଆମେ ଯୋଉ ଗଲା ବେଳେ ଧର କିଏ ଗୋଟେ ଫୋନ କରିଦଉଛି ଆମେ କଣ କାନରେ ରଖିଦେଇକି ଆମେ କ କଥା ହେଇଯାଉଛନ୍ତି, ସେମ ଚଲିଲା ସମୟରେ ଚଲିବା ସମ ହୁଁ ସେଟା ବି
ଗୋଟେ ଗାଡ଼ିକି ରଖିକି ଗୋଟେ ସାଇଡ଼ରେ ରଖିକି ଫୋନରେ କଥା ହେବା ଦରକାର। ଆଉ ନୁହେଁ ଯେ ଫୋନ୍ଟା କାନରେ ଦେଇକି ଗାଡି ଚଲାଉଥିବ। ଦୁର୍ଘଟଣା ବି ହେଇ ବିି ଯିବ ନା ହେଲେ।
ହଁ ଆଚ୍ଛା କହିଲ ଆମେ ରାସ୍ତା ପାର ହବା ସମୟରେ ଆମକୁ କଣ କରିବା ଦରକାର? ଚାଲିକି ଥର ଆମେ ରାସ୍ତା ପରୁଛୁ ହଁ।
ହଁ ଏପଟ ସେପଟ ଅନେଇବା ଗାଡ଼ି ଆସୁଛି କି ଯାଉଛି। ଉ ଯଦି ବି ନ ଆସୁଥିବା ଗାଡ଼ିଟା ଦୂରରେ ଥିବ ତାହେଲେ ଯିବ ଆଉ ଯଦି ପାଖରେ ଥିବ ତାହେଲେ ସେଇଠି ଟିକେ ଠିଆ ହେଇଯିବା ଦରକାର।
ହଁ ମୋ ଟ୍ରାଫିକ ଯୋଉ ନିୟମରେ ଆମର ଜାଣିଥିବୁ ତ ତିନି ପ୍ରକାର ଲାଇଟ୍ ଥାଏ।
ଗୋ ଗୋଟେ ଗୋଟେ ନେଳିଆ ଆଉ ଗୋଟେ ହଳଦିଆ ଆଉ ଗୋଟେ କଣ? ନା ହଁ ନେଳି ହଁ ବେ ନା
ନାଲି, ନାଲିର ମାନେ କଣ ନାଲି କଲର।
ସେ ନାଲିର ମାନେ ହେଲା ମାନେ ଯୋଉ
ଗାଡିଟା ହୁଁ।
ନେଳିଆ ହେଲେ ଯିବ।
ଅହ ହଳଦିଆ ଆମର ଯୋଉଟା ରଏ।
ହଳଦିଆ ଟା କଣ ଜାଣିନି।
ହେଟାକୁ ଆମେ ଗାଡି ଟାକୁ ଷ୍ଟାର୍ଟ କରିପାରିବା ଯେତୋବେଳେ ଷ୍ଟାର୍ଟ କରିବା ଯେତୋବେଳେ ନାଇଁ ଏଟା ଚଳିବ ସେତେବେଳେ ଆମେ କଁ ଯା ଆଗୁକୁ ଯାଇପାରିବା। ଆଉ ଗୋଟେ ଜାଣିଥିବୁ ଜେବ୍ରା କ୍ରସିଂ ରୋଡ ଥାଏ?
ନା ମୁଁ ଜାଣନି ସେଇଟା କଣ?
ସେଇଟା ଗୋଟେ ଥାଏ କଣ ଜେବ୍ରାର ଯେମିତିଆ ରଙ୍ଗ ଦେଖିଚୁ ତା ଦେହରେ କଳା ଧଳା। କଳା ଧଳା ଏମତି ଥାଏ।
ହଁ ଜେବ୍ରା ତ କଳା ଧଳା।
ହଁ ସେ ରାସ୍ତାର ରଙ୍ଗ ବି ସେଇଭଳିଆ କିନ୍ତୁ ସେଠି କଣ ଯୋଉମାନେ ରା ଏପଟ ସେପ ରା ଗୋଟେ ସାଇ ଗୋଟେ ପଟରୁ ଆଉ ଗୋଟେ ହଁ ଗୋଟେ ପଟରୁ ଆଉ ଗୋଟେ ପଟକୁ ଯିବା ସମୟରେ କଣ ସେଇଠି ଆମେ ଯାଇପାରିବା ସେଇ ଠି ଆମେ ଗଲେ କଣ ପୁରା ସେଫ୍ଲି ଆମେ ଯାଇପାରିବା। ପୁରା ସୁରକ୍ଷିତ ଭାବରେ।
ଅଁ ହଁ ବୁଝିପାଇଲିି ଏଥର।
ହୁଁ। ଯେ ତୁ ସବୁବେଳେ ଉଁ ସାଇକଲ ହୋଉ ଚାଲ ଚାଲି ଯିବା ସମୟରୁ ତୁ ଠିକ୍ ଠାକ୍ ଯାଉ ତ?
ହଁ।
ଆଉ ତମେ ଯୋଉ କ ସ୍କୁଲ ଆଉ କଲେଜ ଗଲାବେେଳେ ଯୋଉ ସାଙ୍ଗ ମାନେ ହାତ ଧରା ଧରି ହେଇଚ ଚାଲିକି ଯାଆନ୍ତି କି ଉଁ ଗୁ ରାସ୍ତାରେ ଥିବେ ଏକା ଥେରେ ଲାଇ ମାନେ ସିଧା ସିଧା ପଛୁକୁ ପଛୁକୁ କଁ ଯିବେ ଏକା ଥରେ ସି ମାନେ ରାସ୍ତାକୁ କଭର କରି ହଁ ସେଟା କଁ ଠିକ କଥା କିି?
ନାଇଁ ସେଇଟା ଭୁଲ କଥା।
ତୁ ସେମିତ ଯାଉ କି?
ନାଇଁ ନାଇଁ ମୁଁ ସେମତି ତ କେବେ ଯାଇନି।
ହୁଁ କେବେ ଯିବୁ ବି ନାଇଁ ଆମ ଯୋଉ ଟିୟୁ ସନରେ ଆମ ସାର୍ ଥିଲେ ଆମେ ଯୋଉ ଯାଉଥିଲୁ ଟିୟୁସନ ସେଠି ସାର୍ ମାନେ ଛୁଆଙ୍କୁ ଜଗେଇ ଦେଇଥିବେ କି ଉଁ ତମେ ଦେଖିବ ଛୁଆ ମାନେ ସେ ଲାଇନ୍ ବାଇ ଲାଇନ୍ ହେଇକି ଆସୁଚନ୍ତି ନା ନାଇଁ ପଛକୁ ପଛ ହେଇକି ଆସଚନ୍ତି ନା ନାଇଁ।
ଭଲ।
ଦୁର୍ଘଟଣା ହଁ ଛୁଆଙ୍କର ପୁଣି କିଛି ହେଇଗଲେ ତାଙ୍କର ବି ତାଙ୍କୁ ପି ଭଲ ଲାଗିବନା ଆଉ ଯାହାର ବି ହବ ଯେ ତାଙ୍କ ଉଁ ବାପା ମାଙ୍କର ସେମାନେ ବି ଦୁଃଖ ହେବେ।
ହଁ ତ ସେଇଟା ତମ ତାଙ୍କ ସାର୍ ସେଇଆ ତମ ସାରଙ୍କ ଦାୟିତ୍ବ ଥିବ। ଆଉ ଯେତେ ହେଲେ ତମେ ସବୁ ଯାଉଚ ତମ ମାନେ ପଢିବାକୁ। ସେଇଟା ହେଲା ତାପେରେ ସେଇଠି ତମେ ଏକା ମାନେ ଇଏ କା ଇଏରେ ଅଛ ତମ ସାର୍ ଙ୍କ ଇଏରେ ଅ ସେ ନାହାଁନ୍ତି। ସେଥିପାଇଁ ତମ ସାରଙ୍କର ତମ ପାଇଁ ଯୋଉ ସୁରକ୍ଷା ଟା ଥିବ ସିଏ ସେ ଥିପାଇଁ ଦେଖିଆକୁ ପଠେଇ ଦିଅନ୍ତି ଆଉ।
ହୁଁ। ଆଉ ଆମର ଥର ରାସ୍ତା ଆମେ ଗଲା ବେଳେ ଥର କିଛି ଗୋଟେ ଉଁ ଇଟା ହୋଉ ସେ ଗଛ ଉଁ ଡାଳ ହୋଉ ପଡି ଥିବ। ଆମେ ଗଲା ବେଳେ ତାକୁ କଣ କରିବା ଦରକାର ଉଠେଇଦବା ଦରକାର ନା ତାକୁ ଅଣଦେଖା କରିକି ପଳେଇବା ଦରକାର?
ନାଇଁ ନାଇଁ ସେଗୁରା ଉଠେଇ ଦେବା ଦରକାର।
ନ ଉଠେଇଲେ କଁ ହବ?
ନ ଉଠେଇଲେ ଉଁ
ପଡିଚି ଆମେ ତ ଉଠେଇବା ଆମେ ଆମେ ଯୋଉ କାମେ ଯାଉଚେ ନା ଆମେ ତ ସାଇଡ ହେଇ ପଳେଇ ଯାଇ ପାରିବା। କଣ ପାଇଁ ଆମେ ତାକୁ ଉଠେଇଦେବା?
ସେଇଟା ଆ ଉଠେଇଦେଲେ ସେଇଟା ତ ଭଲ କଥା ଆ କାରଣ ମାନେ ଏ
ଦେଖେ ଆମ୍ ଆମେ ଆମେ ଯାଉଚନ୍ତି କାମରେ ଯଦି ଆମ ପଛେ ଯିଏ ଆସିବ ତାଙ୍କର ବି ତ ଦୁର୍ଘ ଟଣା ହବାର ସମ୍ଭାବନା ଅଛି ନା। ସେଥିପାଇଁ କଣ ଆମେ ତାକୁ ସଫା କରିଦୋଉଥିବେ ଯାହା ଫଳରେ କଣ ଆଉ ଯିଏ ବି ଯାଉଥିବ ତା ଙ୍କର କିଛି ଅସୁବିଧା ନ ହଉ।
ହଁ।
ହୁଁ।
ଏଇଟା ହେଲା ଆମର ଭଲ ବ୍ୟବହାର।
ଏଇଟା ହଉଛି ଆମ କର୍ତ୍ତବ୍ୟ, ଗୋଟେ ଦେଶର ଗୋଟେ ନାଗରିକ ହିସାବରେ ସେଇଟା ହଉଛି ଆମ ଗୋଟେ ମୌଳିକ କର୍ତ୍ତବ୍ୟ, ଆମକୁ ହେଟା କରିବା ଦରକାର। ଆଚ୍ଛା ତୁ ଆମଁ ଜାଣିଛୁ ତ ଆମର କେତେଟା ମୌଳିକ ଅଧିକାର ଅଛି? ତୁ ତ ପଢୁଥୁ ରାଜନୀତି ବିଜ୍ଞାନ
ମୌଳିକ ଅଧିକାର ଅ ସ ପ୍ରକାର।
ଛଅ ପ୍ରକାର ନୁହ ଏଗାର।
ଏଗାର ନାଇଁ ଯୋଉ ମାନେ
ଓ ସେଟା ମୌଳିକ କର୍ତ୍ତବ୍ୟ ମୌଳିକ କର୍ତ୍ତବ୍ୟ ଆମର କେତେଟା ଅଛି?
ହୁଁ ମୌଳିକ ଅଧିକାର ହେଲା ଛ ପ୍ରକାର ମୌଳିକ ବ କର୍ତ୍ତବ୍ୟ
ହଉଛି ଏଗାର ଏଗାର ଆମ ମୌଳିକ ସତ ହଉଛି ଏଗାର, ଯେମିତି କଣ ଆମର ଗୋଟେ ନାଗରିକ ଆମର କଣ କର୍ତ୍ତବ୍ୟ ଯେମତି ଆମ ଜାତୀୟ ପତାକାକୁ ସମ୍ମାନ କରିବା। ଲୋକମାନାନଙ୍କୁ ସାହାଯ୍ୟ କରିବା ଜାତୀୟ ଜ୍ଞାନ କୁ ସମ୍ମାନ କରିବା।
ହୁଁ ହଁ।
ରୋଡ଼ ଆମର ଯୋଉ ରାସ୍ତାଘାଟ ହଉ ଯାହା ବି ସରକାରୀ ହ ସମ୍ପତ୍ତି ହଉ ତାର ସୁରକ୍ଷା କରିବା, କିଛି ସରକାରୀ ଜିନିଷ ହଉ କି ଆ କଣ ନଷ୍ଟ କରିବାନି କି ଘରେ ପହଞ୍ଚେଇବାନି ଏ ଆମର ସବୁ କ କର୍ତ୍ତବ୍ୟ ସବୁ, ଆମର ମୌଳିକ ଅଧିକାର ତ ଅଛି ଛଅଟା, ତୋର କଣ କଣ ଅଧିକାର ଅଛି କହିଲୁ?
ମୌଳିକ ଅଧିକାର ହେଲା ଆଉ କଣ କଣ? ଅ ମନା ତ ପଡୁନି ଟିକେ ଟିକେ। ଗୋଟେ ଗୋଟେ ମନେ ଅଛି। ହଁ ସମାନତା ଅଧିକାର ଆଉ ଯୋଉ ଶି ଶିକ୍ଷାଗତ ସାଂସ୍କୃତିକ ଅଧିକାର, ଆଉ ଗୋଟେ ହେଉଛି ଯେ ସ୍ଵାଧୀନତା ଅଧିକାର। ଆଉ ଆଉ ହୋଉଚି ଫାଷ୍ଟ ମ
ଆମକୁ ଧାର୍ମିକ ଅଧିକାର ଆମେ ଜଣାଉଚୁ ଯେକୌଣସି ଧର୍ମ ବି ଆମେ ନେଇପାରିବା।
ଆଉ ଗୋଟେ କଣ ଗୋଟେ?
ଆମର କଣ ଧର ଆମ ଆମ ଗୋଟେ ରହିଲା ସାମ୍ବିଧାନିକ